ହୁଁ।
ଶୋଇଥିଲ ବୋଧେ।
ହଁ, ଟିକେ ଶୋଇ ପଡିଥିଲି ଏଇ ସାଙ୍ଗେ ସାଙ୍ଗେ ଖାଇକି ଉଠିଲି। ଦହି ପଖାଳ ଟିକେ ଖାଇ ଦେଲିତ।
ହଁ।
ଦ ନିଦ ଲାଗୁଛି କୁହ।
ହେମତି ଦହି ପଖାଳ ଖାଇଲେ ଭଲ ନିଦ ଲାଗିବ ଆଉ ହୁଁ, ହୁଁ।
ହେ ହେ ଯୋଉ ଝିଅ ପାଇଁ କ୍ଷୀର ଆଣେ ରାତିରେ ସେ କାଲି ଆମର ହେଇଥିଲା ଯଉ ଆଇଁଷ ହେଇଥିଲା। ରାତିରେ ଆଉ ସେଇ ଖାଇଥାଆନ୍ତା ତ ଆଇଁଷ ଟା ଖାଇଦେଲା ତ ମଟନ ଆଉ ମୁ କହିଲି କହୁ ଆଉ କ୍ଷୀର ଟା ଦେବିନି ଭଲ ନୁହଁ ତା ଥୋଇ ଦେଇଥିଲି। ତାକୁ କଣ କରିଛିିନା ମୁଁ ଟିକେ ଲେମ୍ବୁ ଚିପୁଡ଼ି ଦେଇଥିଲି ସେ ତାର କଣ କଲା ନା ତାକୁ ଢାଳି ଦେଲା। ଖାଲି ଚୁ ମୁଁ ଢାଲିଛି ଯଷ୍ଟ୍ ମୁଁ ପାଣି ସେଟ ଖାଲି ବାହାରିଛି ମୁଁ ତାକୁ ମନେ ପକେଇଦେବି ମୁଁ କହିଲି ଦେ ପଖାଳ ଗଣ୍ଡେ ମେ ଖାଇଦିଏ। ପଞ୍ଚାୟତ ଘରକୁ ଯାଇଥିଲି ସେ ଯୋଉ ଗ୍ରୁପ ଇଏଥ ଯାଇଥିଲି ଭାରି ଜୋର୍ ସେ ସେଠି ଗରମକୁ ଖରା ଏଗାଟରେ ଗଲି ଗୋଟେ ପାଖାପକ୍ଷୀ ହେଇଗଲା ଆସିବା ସାଢେ ଗୋଟେ ପାଖା ପାଖି ହେଇଗଲା। ଆଉ ଦେହଟା ବି ଭଲ ଲାଗୁନଥିଲା ମୁଁ କହିଲି ଟିକେ ପଖାଳ ଦିଟା ନହେଲେ ଖାଇଦିଏ -ସେଠି ଦଉଥିଲେ। ଖାଇବା ପାଇଁ ଅରୁଆ, ଡାଲ୍ମା, ଖଟା ଦେଇଥିଲେ।
ହଁ ଆମ ନାନୀକୁ ଫୋନ୍ କରିଥିଲି ବା ଆଉ କହିଲେ ମୁଁ ଅ ସେ ସେଇଠି ହଁ ଆଉ ସେୟାକୁ ତାପରେ କୁନ୍ ଦେଇ ଫୋନ୍ କଲେ ତ।
ତାଙ୍କର ହେଇଗଲାଣି ନା- ନା ଆହୁରି ଅଛି?
ନା ତାଙ୍କର ଅଛି କହିଲେ ରାତି ବେଳକୁ ମୁଁ ଲଗେଇବି ମୁଁ କହିଲି ହଉ।
ତମର କେତେଟା?
ମୋର ଜମା ଛଅଟା ହେଇଚି।
ଏ ଟୋଟଲି ତାହେଲେ ତମୁ- ମ -ମ ତାହେଲେ ତମକୁ ମୁଁ ହେଲ୍ପ କରିବା ପାଇଁ ପଡିବ ଆଉ ମୋର ହେଇଚି କୋଡିଏଟା ଆଉ ଦଶ୍ ଟା ଅଛି। ହେଲା ଏକୋଇସ୍ ଟା ଆ- ଧନ କହିଥିଲା ଫୋନ୍ କରିବା ସଞ୍ଜ ବେଳକୁ ଆଉ ବି ଚଳିବ ଆଉ ସକାଳୁ ଆସିଥିଲେ ଅଳି ବଉ ଆସିଥିଲେ ଫୋନ୍ କରିବା ପାଇଁ ଆଉ
ହଁ।
ହଁ। ଅଳି ବଉ ଆସିଥିଲେ କିନ୍ତୁ ମୁଁ ସେତେବେଳେ ମେସିନ୍ ଟା ଚଲଉଥିଲି ଛୁଆ ସ୍କୁଲ୍ ଯିବେ ବୋଲିକି ତା ଡ୍ରେସ୍ ଟା ଥରେ ଫିଟି ଯାଇଥିଲା କହିଲା ଆଣ୍ଟି ଟିକେ ମାର୍ ଦିଅ ଆ ମୁଁ ମାରିମ୍ ବୋଲିକି
ହୁଁ ତମେ -ତମେ ମେସିନ୍ ଫେସିନି ଚଲଉଚ ନା? ମୁଁ ସେଇଥିଲାଗି ଆଜି ଶୋଇନେଈଁ। ମୁଁ କହିଲି ନାଁ ଏ-ମୁଁ କହିଲି ଆଜି ନା ଶୋଇବିନେଇ ଆଉ ତାପରେ ଟିକେ ଅ କିଛି ଛୁଆ ପାଠ ପଢିବେ ଆସିକି ଟ୍ୟୁସନ୍ ହେବେ ଛୁଆ ଟିକେ ଆସିକି। ଆଉ ସେୟାକୁ ମୁଁ କହିନି ଏଇନା ଟିକେ ଫାଙ୍କା ଅଛି କର୍ ଦିଏ ଆଉ। ନ ଶୋଇଲେ ନାହିଁ ଆଉ।
ଆଉ ମୁଁ ସେଇନା ତାକୁ ଟିକେ ଦେଇଦେଲି ତାପରେ ଅଳି ବଉ କହିଲି କି ଅଳି ବଉଙ୍କର ଆଜି ଗୋଟେ ଆଉ ଥିଲା ତ ହେଲା କି ତାଙ୍କର ଶେଷ।
ହଁ।
ହଁ ସେ କହିଲେ
ହଁ ଵୋହୁ
ଏ ମୁଁ ଆଉ ଜଣଙ୍କୁ କହିଲି ମୁଁ କହିଲି ଆଉଜଣ ଙ୍କ ସାଙ୍ଗରେ କଥା ହେଇଯାଅ। ଆଉ ତାଙ୍କ ବି ସେମିତି କଣ ଅଛି ତାଙ୍କୁ ସେମିତି ସିଏ ଗୋଟେ କରିଥିଲେ ଆଉ ମୁଁ ଗୋଟେ କରିଦେଇଥିଲି। ଆଉ ନା ମୁଁ- ହଁ -ମୁଁ ଗୋଟେ କରିଥି ସେ ଗୁଟେ କରିଥିଲେ ତାପରେ ତାଙ୍କ ଟିକେ କାମ ରୋଷେଇ ବାସ କଲେ ମୁଁ ବି ସିଆଡେ ଯିବି ବୋଲିକି ଆଉ କଲିନି। ଏୟା -ଆଉ ଆଜି କଣ ଖାଇଥିଲ?
ଆମର ଏଇ ଯଉ ଡାଲ- ଭାତ ଆଉ ହରଡ ଜାଇ ଡାଲମା ହେଇଥିଲା। ଶାଗ ଭ- ସଜନା ଶାଗ ଭଜା ହେଇଥିଲା ଆଳୁ ପୋଟଳ ଭଜା ହେଇଥିଲା ଆଳୁ ଭର୍ତା
ଆମର ଆଜି ହେଇଚି କଣ ଆମର ମୁଗ ଡାଲି ହେଇଚି ମୁଁ ଜୋ ଟୋଟାଲେ ମୁଗ ଡାଲି ପକ୍- ମାନେ ମତେ ଟୋଟାଲେ ହିଁ ପସନ୍ଦ୍ ନୁହଁ। ଆଉ ଶାଗ ଭଜା ହେଇଥିଲା ସକାଳେ ପ ପଖାଳ ଖାଇବା ପାଇଁ ଆଳୁ ଭଜା ହେଇଥିଲା। ଆଉ- ଆଉ ଗୋଟେ କଣ ଥିଲା ହଁ ପୋଟଳ -ପୋଟଳ ଗୋଟା ଭଜା ଥିଲା ବୋଲିକି ରାତି ରେ ଆଉ ହେଇନି। କରି ଇଏ ଆଉ ଇଚ୍ଛା ହେଲାନି ଖାଇବା ପାଇଁ ସେଠି ଅରୁଆ ଦିଟା ଦଉଥିଲେ ସେଠି ଦିଟା ଖାଇ ଦେଇଥିଲି‌। ଆସିକି ଇ ଏ ନୁଁ ହଁ ତାପରେ ଏଇ ଝିଅ ଟା ଆସିଲା ସ୍କୁଲରୁ ଆସିଲା। ଆସି ତାକୁ, ତାକୁ ଟିକେ ଖୋଇଦେଲି ସେ ହେଇ ଯାଇ ଗଲା ଖୋଇବା ପାଇଁ।
ହଁ ହଁ। ଆଉ।
ତମେ କୁଆଡେ ଗୋଟେ ଯାଇଥିଲ ନାଁ।
କେବେ?
ଆ ସେତବେଳେ ଯୋଉ, କଁ କୁଆଡେ ଗୋଟେ ଯାଇଥିଲ। ଏଇ ଆମେ ତ ଏଇଥିରେ ଏତେ ଗୋଟେ କଣ ନାଁ ଆମେ ଯୋଉ କଲ୍ କଲା ବେଳକୁ ଆଉ ଯିଏ ଫୋନ୍ କଲା ବେଳକୁ ଫୋନ୍ ଟା ଆସୁଛି ସେଟା ସେତିବେଳେ ଯଦି କା ସାଙ୍ଗରେ କଥା ହଉଥିବୁ ଫୋନ୍ ଟା କାଟିନିଙ୍ଗ ହେଇଯିବ। ନ କଟା ହେଲେ ହବନି।
ହଁ ବାନା ଯିଏ ଫୋ, ଯିଏ ଫୋନ କରିବ କାଟିଦବ ତାକୁ ଆଉ।
ହଁ ବା ସେ ସେଇଟା ଜାଣିପାରିବନି, ଇଏ କାଲି ଯାଇଥିଲେ ଝିଅର ଶିଶୁ ମନ୍ଦିର ଯାଇଥିଲେ‌, ହଁ, ମୁଁ ସେତେବେଳେ କ କଥା ହଉଥିଲି ଅଳିବୋଉଙ୍କ ସହିତ, ଅଳିବଉଙ୍କର ଗୋଟେ ପ୍ରୋବ୍ଲେମ୍ ତାଙ୍କର ଶୁଭିବନି। ଅ ମାନେ ତାଙ୍କ କଥା ତମକୁ ଶୁଭିବ, ତମ କଥା ତାଙ୍କୁ ଶୁଭିବନି। ତ ଆମେ ତାଙ୍କର ମୋର ପାଖାପାଖି କଲେ କ୍ସନ ରହିକି ଆମେ ମାନେ ପାଖାପାଖିରେ କଥା ହଉଥିଲୁ ଆଉ। ଏତିକି ବେଳେ ସେ ଫୋନ୍ କରଛନ୍ତି ଦି ତି ନି ଥର କରିକି ଫୋନ୍ କରିଛନ୍ତି। ମୁଁ କାଟୁଛି-କାଟୁଛି ଆଉ ଅଛି କେତେ ଦି ମିନିଟ୍ ଅଛି ମୁଁ କହିଲି ପଛେ ଶୁଣିବି ଦି ମିନିଟ୍ ଅଛି ତ ଆଉ। କଉଁ କଥା ହେଇଯାଏଁ ମତେ ଭାରି ହସମାରିଲା କାଲି ଏମତି। ଯା ତାଙ୍କନ ଟେନ୍ସନ ପଳେଇଲା, ଏଇଟା ଭାରି ଟେନ୍ସନ୍ ନୁହେଁ କି। ତୋର ପ୍ରବଳ ଟେନ୍ସନ ଗୋଟେ ଇଏ। ହିହି ମାନେ ଏଟା ଗୋଟେ ନର୍ମାଲ କଥା ହେଲା ଆଉ ଗୋଟେ କଥା, ତା ପରେ ଏଇଟା ହଉଛି ଯୋଉ ଗୋଟେ ସେ ସାଉନଣ୍ଡୁ କି ଏମିତି ସେମିତି ପାଇଁ ସିଏ ବି ଗୋଟେ ପ୍ରୋବ୍ଲେମ୍। ହୁଁ ତା ପରେ ହଁ ନର୍ମାଲ କଲ୍ ତ ଆମେ ସମସ ତଙ୍କ ସାଙ୍ଗରେ କିଛି ନାଇଁ ସ୍ପିକର ଫିକର୍ ଦେଇ ବି କଥା ହେଇଯିବା, ଏଇଟା କାନରେ ଦବା ପାଇଁ ପଡ଼ୁଚି ଗୋଟେ।
ହଁ ବା। ଆଉ ଗରମ ଆଜି ଦେଖୁଛ ନା କେତେ ଜୋରେ ହଉଚି। ଏଇ ଦି ଦିନ ହେଲା ବହୁତୁ ଖରା।
ହୁଁ ବହୁତ୍ ଖରା ଦି ଦିନ ହେଲାଣି, ଆଜି ପ୍ରବଳ ବି ଖରା ଗରମ ଗୁଳୁଗୁଳି ପ୍ରବଳ ହଉଛି।
ମତେ ଆଜି, ମତେ ଆଜି ଏମିତି ଲାଗିଲା ଯେ ମୁଁ କହିଲି ଯୋଉ, ଦି ମାସ ତଳେ ଯୋଉ ଗରମ ଟା ହଉ ଥିଲା ସେଇଟା ବୋଧେ ଆଇଲା ଆଜି ନା କଣ ଫେରେ ମାଇଲା ଆଉ।
ସେ ପ୍ରକୃତରେ ସେଇଟା ଫେରିଆସିଲା ବା ଏଇ ଯୋଉ ରଜ ପୂର୍ବୁରୁ ଯୋଉ ଗରମ ହଉଥିଲା। ସେଇ ଗରମ ଟା ହିଁ ଏଇ ଦି ଦିନ ହେଲାଣି ହଉଚି ଅତ୍ୟଧିକ। ଟିକେ ଯଦି ବର୍ଷା ଫର୍ଷା ହୁଅନ୍ତା, ଟିକେ ଭଲ ହୁଅନ୍ତା।
ହଁ।
ଆଉ ନଦୀରେ ପାଣି ଶୁଖିଗଲାଣି ଜାଣିଛ ନା। ପୁରା ବାଲି ପଡିଯାଇଛି ପୁରା ବାଲିଚରକି ଯାଇଛି ନଦୀ ଗୁଡା।
କୋଉ ନଦୀ ସେଇଟା?
ଆମର ଏଇ ଯୋଉ, ଖରସୁରତା ଏଇ ଯୋଉ ନଈଟା। ଦୁକୁଡ଼ା ଯୋଉ ନଈଟା ଏଇଟା ଆମର ନୁହେଁ କି ନଈଟା ହଁ।
ଓହୋ, ଆମର ସେପଟ ଟା ବି ଖରସୋତା।
ସେଇ ଏଇ ନଦୀ ଆମର ପୁରା କବ ଶୁଖି ଯାଇଛି ଆମ ପଟ ପୁରା ଶୁଖିଯାଇଛି ବା।
ଓହୋ ଆ ନାଇଁ ଆମର ସେଇଟା ବ ସେଇଟା ଯୋଉ ପୋଲ ପାଖରୁ ପୁରା ପାଣିଟା ପୁରା ଆସୁଛି ଇଏ ହେଇକି ଆମର ଏଇ ମା ମରିଯାଇଥିଲେ ଆମେ ଯାଇଥିଲୁ ଆମେ ବାଇକ ରେ ଯାଇଥିଲୁ ବାଇକରେ ଯାଇଥିଲୁ ଚାଲିଲେ ବହୁତ ବାଟ। ପଳେଇଥିଲୁ ଗାଧେଇକି ଆସିଲୁ ବଢିଆ ଲାଗିଲା କିନ୍ତୁ ବହୁତ୍ ପାଣି କିନ୍ତୁ ଅଛି ମୋର ତ ଗୋଡ କଣ ହେଲା ମୋ ହାଇଟ୍ ଏତେ କେତେ କି ଆ ଚାରି ପାଞ୍ଚ ଫୁଟ ବି ନୁହଁ ଅଁ ସେତିକରେ ମୁଁ ପୁରା ବୁଡିଲା ବୁଡ଼ିଲା ବାଗିଆ ମୋ ବେକ ପୁରା ଇଏ ହେଇଯାଉଚି, ମୁଁ ଖାଲିି ହାଉଳି ଖାଉଥିଲି ଏଠି। ଆଉ ମତେ ଖାଲି ଘୋଷାରି ନେଇଯିବେ ମୁଁ ଖାଲି ହାଉଳିକି ଆଇବି ଏତେ ଡର ଲାଗେ। ନଈରେ ପହଁରା ସିକିଚ?
ହଁ ଶଖିଛି ଅଳ୍ପ ଅଳ୍ପ ମୁଁ ବେଶୀ ପହଁରେ
ହେ ହେ ସେ ସେ ଯାହା ଟିକେ ସିକି ଥିବାଟା ଭଲ।
ଆମର ହଉଛି ପୋଖରୀ ନା ଆଉ ଆମ ଗାଁରେ ପୋଖରୀ ସେଇ ଅଳ୍ପ ଅଳ୍ପ ଆଉ ଏଇ ନଦୀ ପୁରା ପହଁରିବା ଟା ଡର ଲାଗିବ। ତାପରେ ନଦୀରେ ଯୋଉ କୁମ୍ଭୀର ଫୁମ୍ଭୀର ଆସୁଛନ୍ତି
ହଁ ବା ସିଏ ଗୋଟେ ଭାରି ଟେନସନ୍।
ହଁ ବା ସେ ଗୋଟେ ଭୟ। ପ୍ରାୟ ବର୍ଷା ହେଇପାରେ, ପାଗଟା କେଉଁଳିଆ କରିଚ ତ ପୁରା। ଏମିତି ହେଲେ ଟିକେ ପାଗ କରନ୍ତା ଭଲ ଲାଗନ୍ତା।
ହଁ।
ହଁ ବା। ଏମିତିରେ ପାଗ କଲେ ଭଲ ଲାଗନ୍ତା ଝିଅ ସ୍କୁଲ ଯାଇଛି ବା। ଝିଅ ତାର ସ୍କୁଲ୍। ହଁ ସିଏ ଆସୁ ଆସୁ ସାଢେ ଚାରିଟା ପାଞ୍ଚଟା ହେଇଯାଉଛି ବେଳେ ବେଳେ। କାଲି ଆସି ପାଞ୍ଚଟାରେ ପହଞ୍ଚିଲା ଆମ ଆ ସେ ଏଠି ମୁଣ୍ଡୁ ମାଲ ସେଠି ପଡୁଛି ନା ଆଉ ଆସିଲା ବେଳକୁ ଏତେ ବାଟ ଯାଉଛନ୍ତି ଏଠୁ ନଅଟା ପନ୍ଦର କୋଡିଏରେ ଆସୁଛନ୍ତି ସାଢେ ଚାରିଟା ପରେ ହେଇଆଉଚି।
ଖାଇବ ଖାଇଆ କଣ ଦେଇଥିଲ?
ଏ ନେଇକି ଯାଇଥିଲା ରୁଟି ଆଳୁ ମିଲିମକର କଷା ନେଇକି ଯାଇଥିଲା।
ହଁ। ସେ ଏବେ ଟିକେ ତ ଚଳିବ ଶୀତ ଦିନ ଟା ଭାରି କଷ୍ଟ।
ହଁ ବା।
ଶୀତ ଦିନ ଟା ତାଙ୍କ ପାଇଁ କଷ୍ଟ କରିକି ଦବା ପାଇଁ ବି ଗୋଟେ
ଉଁ ହୁଁ ସ ସକାଳୁ ସ୍କୁଲ ସକାଳୁ ଯୋଉ ମାନେ ବେଶୀ ହଉଛି ଯୋଉ ସ କାଳୁ ଯୋଉ ଛୁଆ ସବୁ ଯାଆନ୍ତେ ସ୍କୁଲ ଉଠିଲେ ତ ବେଶୀ କଷ୍ଟ। ଏଇନେ ଶୋଇଲା ବେଳକୁ ବି ଆମର ହେଇଯାଉଛି ଡେରି ହଉଛି ସାଢେ ଏଗାରଟା ବାରଟା ଉଠିଲା ବେଳକୁ ସକାଳୁ କେବେ ନିଦ ଭାଙ୍ଗୁ ନାଇଁ। ସେ କାଇବ ସକାଳୁ ଆଉ ଟିକେ ଶୋଇପଢନ୍ତି କି?
ହଁ ହଁ। ଆଜି ଉଠିଲି ଆ କାଲି ହାଁ କାଲି ରାତିରେ କେତେଳେ ସୋଇିଲି ଆଁ ଲେଟ୍ ହେଲା ଶୋଇବା ତଥାପି ଏଗାରଟା ସାଢେ ଏଗାରଟା ପାଖାପାଖି ଆସିକି ଶୋଇଲି। ଉଁ ସାଢେ ଏଗାରଟା ଶୋଇଛି ତ ବାରଟା ବେଳେ ବାରଟା ବେଳେ ଉଠିଲି। ଉଠିଲି ବୋଲିକି ଆ ଗୋଟେ ଏମିତି ଗୋଟେ ପ୍ରୋବ୍ଲେମ ପାଇଁ ଉଠିଲି ହେଠୁ ଆଉ ଉଠିକି ଗଲି ଛାତକୁ ଗଲି ଛାତକୁ ଗଲା ବେଳକୁ ଆମ ମା ତାଙ୍କର କବାଟ ଦେଇ ଦେଇଚନ୍ତି ହେଲା। କବାଟ ଦେଇଚନ୍ତି ମାଆଙ୍କୁ କୁହା ହେଲା ଯେ ମୁଁ କହନି ମା ଆଉ ତମେ ମୁଁ ମାଆ କୁ କହିଲି ମୁଁ କହିଲି ମାଆ ତମେ ଭିତରେ ଯାଇକି ଶୁଅ ଆଉ ଏମିତି ଏମିତି ଗୋଟେ କଥା କହିଲି ଆଉ ସେଠୁ ଉଁ ସେଠୁ ସେ କଣ କଲେ ନା ମା ତାଙ୍କର ଯାଇକି ଏକ ଆସିକି ମୁଁ ଛାତକୁ ଯାଇଚି ମା ତାଙ୍କ ଜାଣିନାହାନ୍ତି ମୋ ମନରେ କବାଟା ଆଉଜି ଦେଇକି ସେ ଶୋଇବେ ସେ କବାଟା ଦେଇଚନ୍ତି ମା ମା ଯେ ସେ ଡାକିଲା ବେଳକୁ ଶୁଣୁନାହାନ୍ତି ଫରେ କଣ କରିବି ଇଏ ବି ନ ଥିଲେ ଇଏ ବି ପଳେଇଥିଲେ ଯାଇକି ଏଠି ଅଶ୍ୱନୀ ଭାଇଙ୍କ ଘରକୁ ଯାଇ ଥିଲେ ହେଲା କି? ହଁ ସେଠୁ ହଁ ସେଠୁ ଯାଇଥିଲେ ତାପରେ ମୁଁ ହେଠୁ ବସିଲି ମୁଁ କହିଲି ହଉ ସେ ଆସନ୍ତୁ ହେଠୁ ସିଏ ଆସିଲେ ଆସିକି ବୋଉ ବୋଉ ବୋଉ କସିକି ଜୋସରେ କବାଟ ସେଠି ବାଡେଇଲେ ଯେମିତି ସେଠୁ କଣ କଲେ ନା କେତେ ବେଳେକରେ ଯାଇକି ଗୋଟେ ପାଖାପାଖିରେ ଯାଇକି କବାଟ ଖୋଲା ହେଲା ମୁଁ ଭାବିଲି ମିଲୁ ମା ମୋ ରାତିରେ ପୁଣି କଣ କରିବି ଇଏ ଭଜରେ ଫୋନ ନେଇକି ଫୁଣି ଯାଇନାହାନ୍ତି ତରତରରେ ପଳେଇ ଚନ୍ତି। କନା କନା ଭାରି ଟେନସନ ଲାଗିଲା? ତାପରେ ଆଉ ହଁ ପା ରାତି ଗୋଟେରେ ଆସିଲି ଆଉ ଜମା ନିଦ ହେଲାନି ଆଉ ଭଲ ଲାଗିଲାନି ଟିକେ ଦିଟା ରାତି କନ୍ଦରେ ଶୋଇ ଉଠିଲା ବେଳକୁ ଗୁରୁବାରେ ଛଅଟା ପନ୍ଦର କାଲି ଆଉ କାଲି ରୋଷେଇ ଘର ପୋଛି ଦେଇଥିଲି ବାସନ ଯେତିକ ସବୁ ମାଜି ଦେଇ ଥିଲି ଚୁଲି ଟା ଲିପି ଦେଇଥିଲି ଆଉ ଗ୍ୟାସ ଫାସ ବି ପୁଚି ଦେଇଥିଲି ଆଉ ଘର ଦ୍ଵାର ଗୁଡା ଆଉ ପୋଛା ପୋଛି କରିନଥିଲି। ଆଉ ମା କହିଲେ ଭଗବାନ ମା କହିଲେ ଗୁରୁ ବାରେ ଏ ଏତେ ସମୟ ହେଲା ଶୋଇଚନ୍ତି ଏମିତି କସ ଯେମିତି ପାଟି କରିଦେଲେ ମୁଁ ଏକାଠି ବିଳି ବିଳା ହେଇକି ଉଠିଯିମି ମୁଁ କହିଲି ମାଲୋ ମାଲୋ ଏତବେଳେ ହେଲାଣି।
ହଁ ବା। ନାଇଁ ଏଇ ଯୋଉ କିନ୍ତୁ ଶୀତ ଦିନେ କିନ୍ତୁ ଘୋଡି ହେଇକି ଶୋଇଲେ ତ ଉଠିଆକୁୁଇଛା ହବନି ଆଉ ଟିକେ ଟିକେ ସକାଳୁ ସକାଳୁ କ ବେଶି ବେଶି ନିଦ ଲାଗିଲାଣି। ହଉ ହଉ ମୁଁ ରଖୁଚି ଆଁ ମୁଁ କରୁଚି।